ହାଲୋ ହଁ ବନ୍ଧୁ ନମସ୍କାର।
ବନ୍ଧୁ ନମସ୍କାର ଆଉ କେମିତି କଣ ଆପଣ ଅଛନ୍ତି?
ହଁ ମୁଁ ଠିକ୍ ଠାକ୍ ଅଛି ଆଉ ତମେ କେମିତି ଅଛ?
ମୁଁତ ବହୁତ୍ ଭଲ ଅଛି ବହୁତ୍ ଖୁସିବି ଏବେବି ଅଛି ମୁଁ ବ୍ୟବସାୟରେ ବହୁତ ଉନ୍ନତି ହଉଚି।
ବ୍ୟବସାୟରେ ଉନ୍ନତି ହଉଚି କୋଉ ଉପୟରେ ବ୍ୟବସାୟ ଏଇନା କରୁଚନ୍ତି?
ଆମରତ ଜାଣିଥବ ଆମ ବଡ଼ ଭାଇ ମୁଁ ମୁଁ ଉଁ ମିଶିକଣି ଆମେ ଆମ ବଜାରରେ ଆମର ଜଳଖିଆ ଦୋକାନ ଗୋଟେ ହୋଟେଲ୍ ଆମେ ବୁ କରିଚୁ ଯାହା ଫଳରେକି ଆମର ଭଲ ବ୍ୟବସାୟ ହଉଚି। ଆମ ବଜାରରେ ବହୁତ୍ ଲାଭଦାୟକ ହଉଚି।
ଠିକ୍ ଅଛି ଆଚ୍ଛା ମୁଁ ମୁଁ ମୁଁତ ଏଇନା ଫେରିବାଲା ବେପାର କରିଥିଲି ବୁଲି ବୁଲିକିନା। କଲିକତା ରୁ କଲିକତା ରୁ ମାଲ୍ ଆଣି କିନା ବିକୁଥିଲି। ହେଲା ଗିନା ଯୋଉଠୁ ବର୍ଷା ଋତୁ ଆଇଲା ଆଉ ତ ବୁଲାବୁଲି ହେଇପାରିବନି ଏତେ।
ଆଜ୍ଞା ଯାହା ଫଳରେ କି ଆ ପଣ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବ ତ ପଇସାରେ।
ମୁଁ ଭାବୁଛି ଆମ ଛକରେ ଗୋଟେ ଜଳଖିଆ ଦୋକାନ ପକେଇବି ବୋଲି ହେଲା କି। କାରଣ ସେଥିରେ ଭଲ ଯୋଉ ଫେରିବାଲା ଯୋଉ ମୁ ବୁଲି ବୁଲି ବିକୁଥି ସେଥିରେ ଭଲ ରହୁଥିଲା ଲାଭ। କିନ୍ତୁ ଏଇନା ଯୋଉଟୁ ବର୍ଷା ଋତୁ ଏଇନା ତିନି ଚାରି ମାସେ ଟୋଟାଲେ ଉପରେ ମେଘ ହବ। ପଡ଼ି ଗଲେ କଣ ହବ ଏମିତି କ କହିହବ। ତେଣୁ ମୁଁ ଭାବୁଛି ଏ ତିନି ଚାରି ମାସ୍ ପାଇଁ ଗୋଟେ ଜଳଖିଆ ଦୋକାନ ଖୋଲିବି ବୋଲି ବଜାର ଉପରେ ଏଟା ଖୋଲଲେ କେମିତି ହୁଅନ୍ତା?
ଆପଣ ତ ବନ୍ଧୁ ଭଲ ନିଷ୍ପତ୍ତି ନେଇଚନ୍ତି ଯାହା ହେଲେ କି ବି ଆପଣଙ୍କର ବଜାରରେ ବହୁତ୍ ବେପାର ଚାଲୁଚି। ଆପଣ ବି କରିିକ୍ୟୁଣି ବ୍ୟବସାୟ ବହୁତ ଲାଭଦାୟନ କରିପାରିବେ।
ହଁ।
ବୋହୁତ୍ ମାତ୍ରାରେ ଏଁ ଆମର ବେପାରରୁ ଲାଭ ହଉଚି।
ତ ଚିରି ବର୍ତ୍ତମାନ୍ ତିରିଶ୍ ରୁ ଚାଳିଶ୍ ହଜାର ଟଙ୍କା ଅଛି। ଏ ଚାଳିଶି ହଜାର ଟଙ୍କା ଭିତରେ ମୁଁ କେମିତି କଣ ତାକୁ ଚାଲିସତ୍ କେମିତି କଣ ଆରମ୍ଭ କରିବି ଟିକେ କୁହ?
ପ୍ରଥମତଃ ଆପଣ ତ ଜାଣିଥିବେ ବନ୍ଧୁ ଏଥିରେ ଟିକେ ନିୟମିତ ଅନୁସାରେ କାମକୁ ଟିକେ ଦେଖିବାକୁ ପଡ଼ିବ। ପଇସା ମିନିମମ୍ ପଚାଶ୍ ରୁ ଚା ପଚାଶେ ରୁ ଷାଠିଏ ହଜାରେ ମଧ୍ୟରେ ଲାଗିବ ବଡ଼ ଜଳଖିଆ ଦୋକାନ୍ ଟେ ଯେହେତୁ। କରୁଚନ୍ତି ଆପଣ ଲାଗିବ ପ୍ରଥମତଃ ଆପଣଙ୍କର ଗୋଟେ ଇଁ ଛକରେ କିଛି ଜେଗା ଥିବା ଦକାର୍ ଯାହା ଫଳରେ କି ସେଇଠି କରିପାରିବେ ଆପଣ ବେପାରଟି।
ଆଚ୍ଛା।
ତାପରେ ଆପଣ ତ କିଛି ଘଂ ଗୋଟା ଏ ଘର କରିକିଣି ଆପଣ ଅ ଦି ଚାରିଟା ପିଲା କଁ ଆପଣ ରଖିକିଣି ବ୍ୟବସାୟ ଆରମ୍ଭ କରିପାରିବେ।
ହୁଁ ନା ମୁଁ ଭାବିଛି ଯେ ମୁଁ ଭାବିଛି ଯେ ପ୍ରଥମ କଥା ହଉଛି ଆମର ଟିକେ ସକାଳ ସେଟି ଟିକେ ବସ ଷ୍ଟାଣ୍ଡ୍ ଟା ରହୁଚି ପାଖରେ। ହେଲା କି ବସରେ ସେଠି ରହୁଚି କି ବସ୍ ରହିବା ସ୍ଥାନ ସେଟା ସେଠି ଭୋଉତୁ ମାନେ ଲୋକ ସେଇ ବାଟେ ଟିକେ ଓଲା ଓଲି କରି ଚା ଫା ପିଅନ୍ତି। ମୁଁ ସକାଳ ହାନା ହଁ ମୁଁ ସେଟା ଚା ବି କରିବି ତା ସହିତ ଇଟିଲି ତରକାରୀ ପୁରୀ ଏ ସକାଳୁ ଏଇଭଳି ଅଳ୍ପ କିଛି ଅଳ୍ପ କିଛି ପ୍ରକାରର କରିବି। କିନ୍ତୁ ସନ୍ଧ୍ୟା ବେଳକୁ ସି ହଁ ସେ ସନ୍ଧ୍ୟା ବେଳକୁ ପ୍ରାୟତଃ ଆମର ରହିବ ଆ ଜଳଖିଆ ଓପରେ ମେନେ ଫୋକସ୍ ରହିବ। ଆଉ କିନ୍ତୁ ସ ହଁ ବରା ଆଳୁଚପ ଆଉ ଅଁ ଗୁଗୁନି ଘୁଗୁନି ବିଭିନ୍ନ ତକାରୀ କରିବି ଆମର ଚା ଟି ସେଇଠି ଭଲ ବେ ପାର ହବ କାରଣ ବର୍ଷା ଦିନେ ଲୋକ ଟିକେ ଥଣ୍ଡା ଥଣ୍ଡା ଥଣ୍ଡା ପାଗରେ ଟିକେ ଚା ପିଇବାକୁ ଭଲ ଲାଗନ୍ତି।
ଜାଣନ୍ତୁ ଯେ ଆପଣ ଜଳଖିଆ ଦୋକାନ କରୁଛନ୍ତି ଜଳଖିଆ ଦୋକାନଟା ଆପଣ ବୋହୁତ୍ ଭଲ ଭାବରେ କରନ୍ତୁ। ଯାଆପଳାରେ କି ଏ କିଛି ବର୍ଷ ଭିତରେ ତ ଆପଣଙ୍କ ଲାଭଦାୟକ ହବ। ଓପରେ ଆପଣ କିଛି ନୂଆ ବିଷୟରେ ଆପଣ ଯୋଗାଯୋଗ କରିପାରିବେ ଯେମିତି କହୁଛନ୍ତି ଚାଟ୍ କରିବା ପାଇଁ।
ହଁ ହଁ ସେ ଚାର୍ଟଟା ବି କଲେ ହବ ସେଇଟା ବି କରିଆ। ସେଇଟା କରିବା କିନ୍ତୁ ମୁଁ ଫାର୍ଷ୍ଟ ଏଇନା ଜଳଖିଆ ଦୋକାନ କରେ ତାପରେ ଦେଖେ କଉଭଳିଆ କଣ ଚାଲୁଛି। ବୁଝିହେଲାକି ଯଉ ଗୁଡା କଣ ଚାଲୁଛି ହୁଁ। ଦିନକୁ ଦିନକୁ କେତେ ଧର ମୁଁ ହଜାରରୁ ବା ବାରଶହ ଟଙ୍କାରେ ସଉଦା ଆଣିଲି ତା ଦେହରେ କେତେ କଣ ବିକ୍ରି ହେଇ କେତେ କଣ ଲାଭ ବାହାରୁଛି। ସେଇଟା ମୁଁ ଦେଖିଲେ ପାଞ୍ଚ, ସାତ ଦିନ ତାପରେ ଆଗକୁ କଣ କରିବି ସେ ନିଷ୍ପତି କରିବି।
ନିୟମିତ ଅନୁସାରେ ପ୍ରଥମତ ବେପାର ଟାକୁ ବହୁତ ଭଲ ଭାବରେ ଦେଖିବା ପଡ଼ିବ ଆପଣ।
ଅଁ ଆଉ ତମେ ଯୋଉ ମତେ। ତମେ ଯୋଉ ମତେ ଆଗରୁ କହୁଥିଲ ଆମ ଘରକୁ କଉ ଦିନ ବୁଲିବାକୁ ଆସିବ ତମେ କୋଉଦିନ ବୁଲିବାକୁ ଆସିବ ବୋଲି ସ୍ଥିର କଲ୍?
ମୁଁ ତ ବନ୍ଧୁ ଭାବୁଛି ଏବେ ତ ମୁଁ ମୋ ବେପାରରେ ବହୁତୁ ବେଶ୍ ତ ଅଛି ଯାହାଫଳରେ କି ଏବେ ଯାଇପାରୁନି। ଆଁ ଆଗାମୀ ଦିନରେ। ଆ ଆଗାମୀ ବୁଧୁବାର ଯଉ ଦିନ ଆସୁଛି ସେଇ ଦିନରେ ଆପଣଙ୍କ ଘରକୁ ଯାଇପାରିବି।
ଆ ବୁଧୁବାରେ ଆସିବେ ବୁ-ବୁଧୁବାରେ ଦେ ହଁ ବୁଧବାର ଯଦି ଆସିବ ଆଇଁଷିଆ ବାରରେ ଆସୁଛ। ଆଇଁଷିଆ ବାରରେ ଆସୁଛ ମାନେ ତମ ନାଗି ମୁଁ। ଭାତ କରିଦେବି ଡାଲି ହବ। ଆଉ ଭ ସା ଆଉ ସାଧାରେ ଆମର। ଭଜା ହବ ଭତା ହବ ଆଉ ମୁଁ ଟିକେ ଚିପ୍ସ ଛାଣିଦେବି ପାମ୍ପଡ ଛାଣିଦେବି। ଏଆ ବ୍ୟତୀତ ତମେ ଏତେ ଦିନ ପରେ ଏ ହଁ ହଁ ଏ ଉଁ କହୁଛି କହୁଛି। ହଁ ମୁଁ କହୁଛି ତମେ ଏତେ ଦିନ ପରେ ଯୋଉଠୁ ଆସୁଛ ତମ ନାଗି ଟିକେ ମଟନ ଟିକେ ହବ। ଆଉ ତା ସହିତ ମାଛ ବେସର ଟିକେ ହବ ଏତିକି ହବ ବୋଲି ମୁଁ ଭାବୁଛି। ଆଉ ଯଦି ଏହା ବ୍ୟତୀତ ଆଉ କଣ କରିବି ଯଦି କଣ କହୁନାହାନ୍ତି।
ମତେ ଟିକେ ବାଗଦା ଚିଙ୍କୁଡି ଯଦି କରିପାରିବେ। ମୁଁ ଟିକେ ବହୁତ କି ଖୁସି ହେଇପାରିବି।
ଆଚ୍ଛା ଚୁଙ୍ଗୁ ଚୁଙ୍ଗୁଡି ହଉ ଚୁଙ୍ଗୁଡି। ହଁ ଚୁଙ୍ଗୁଡିରେ କିଛି ଅସୁବିଧା ନାହିଁ ଆମ ଏଠି ଭଲ ଚୁଙ୍ଗୁଡି ମିଳିଯାଉଛି ଚୁଙ୍ଗୁଡି ବି କରିଦ
ଉଁ ବହୁତ ଭଲ ଭାବରେ ମୁଁ ଟିକେ ସ୍ଵାଦିଷ୍ଟ ଖାଇବା ଖାଇପାରିବି ଆପଣଙ୍କର ଘରେ ଯାଇଁକି।
ହୁଁ ହୁଁ ହଉ ହଉ ମୁଁ ଚୁ ହଁ ହଁ ମୁଁ ଚୁ-ଚୁଙ୍ଗୁଡି ବି କରିଦବା କିଛି ଅସୁବିଧା ନାହିଁ। ଚୁଙ୍ଗୁଡ଼ି ବି କରିଦେବି। ଆପଣ କେତେ ଜଣ ଭଳିଆ ଆସିବେ ତଥାପି?
ମୁଁ ତ ମୋ ପିଲା। ଦୁଇ ପୁଅଙ୍କୁ ନେଇକି ଆଉ ମୋ। ସ୍ତ୍ରୀଙ୍କୁ ନେଇକିଣି ଯିବି ଆପଣ ଘରୁ।
ଆଚ୍ଛା ହଉ ତ ଆପଣ ଯୋଉ ବୁଧବାର ଦିନ ଆସିବେ। ମୁଁ ଆମର ତ ସକାଳୁ ପ୍ରସ୍ତୁତି ଆରମ୍ଭ କରିଦବୁ। ସେଇ ଆପଣ ଯୋଉ ସ୍ତ୍ରୀ ପିଲା ଛୁଆଙ୍କୁ ଧରିଲେ ନା। ନଅଟାରୁ ଦଶଟା ଭିତରେ ପହଞ୍ଚିଯାନ୍ତୁ ପହଞ୍ଚିଯାନ୍ତୁ ଏମିତି ଖାଉ ଖାଉ ବାରଟା, ଗୋଟେ ହବ ଆଉ। ହେଲା କି ତଥାପି ସେଇ ଏଇ ଦଶଟାରୁ, ନଅଟାରୁ, ଦଶଟା ଭିତରେ ପହଞ୍ଚିଯାଅ ଆଉ। ହେଲା କି।
ଆଉ ବନ୍ଧୁ ମଟନ ଟିଏ ଆପଣ ଟିକେ କରିବେ ଆପଣ ହାତର। ସ୍ଵାଦ ଟା ବହୁତ ଅଧିକ ଥାଏ ଯାହା ଫଳରେ କି ମ
ହୁଁ ହୁଁ ନାଇଁ ନାଇଁ ରୋଷେଇ ରୋଷେଇ ଭଲ ହବ ରୋଷେଇରେ କିଛି ଅସୁବିଧା ନାହିଁ। ରୋଷେଇ ଆମର ସବୁବେଳେ ହଉଛି ଆଉ ଭଲ ହଉଛି ଆଉ ହବନି ଏଥରକ ପୁଣି ଆପଣ ଏତେ ଦିନି ରହି ଏତେ ଦିନ ପରେ ଆସିବେ ଯାହା ବି ହେଲେ ଟିକେ ଭଲସେ କରିଦବା ଆଉ କିଛି ଅସୁବିଧା ନାହିଁ।
ଆଉ କଣ କେମିତି ଆଉ କେମିତି କଣ ବ୍ୟବସ୍ଥା କରିଛନ୍ତି ଆଗକୁ ଆପଣ ବଢ଼ିବା ପାଇଁ?
ଆଗକୁ ବଢିବା ପାଇଁ ଏଇନା ତ ଆମେ ଜଳଖିଆ ଦୋକାନ ଟି ଯୋଉଠୁ ମୁଁ ଫେରିବାଲା ଏଇନା ଟିକେ ଚାଲିବନି। ଜଳଖିଆ ଦୋକାନଟି କରିବି ଜଳଖିଆ ଦୋକାନ କେତେ କଣ ଚାଲୁଛି ତା ଦେହରେ ଚା ବ୍ୟବସ୍ଥା ରହିବ। ଆଉ ଜଳଖିଆ ରହିବ ଏହାପରେ ଆମେ ଦେଖିବା ଆଗକୁ କଣ କରିବା ଆଉ।
ଆଉ ତ ଉଁ ଆପଣଙ୍କ ଘରୁ ବୁଧବାର ତାହେଲେ ମୁଁ ଯିବି।
ହଁ ଆସ।
ଆଉ କଣ ମୋ ପାଇଁ କିଛି ଭଲ ବ୍ୟବସ୍ଥା କରିଚିନ୍ତି।
ଭଲ ବ୍ୟବସ୍ଥା ତ ଖାଇବ ତ ଯା ଗାଧୁଆଳେ ଯା ଖାଇବ ତ ପୂର୍ବୁରୁ ଯୋଉ ନଅଟା ଦଶଟା ବଳେ ଆସିବ। ତମୁକୁ ଆମେ ଥଣ୍ଡା ଟିକେ ଦବୁ ଆଉ ତା ସହିତ ଜଳଖିଆ ବି ଦବୁ। ହେଲକି ବରା ସିଙ୍ଗଡ଼ା, ଆଳୁଚପ ଏଇପରିକା ବି ଜଳିଖିଆ ବି କିଛି ଦବୁ।
ହଉ ତାହେଲେ। ତାହେଲେ ଆ-ଆମେ ଯଦି ଆପଣଙ୍କ ଘରୁକୁ ଯଦି ଯେହେତୁ ଯାଉଚୁ। ଆପଣଙ୍କର ପରିବାର ସହିତ ମିଶିବୁ ଆମେ ବି ଆମ ତରଫୁରୁ କିଛି ବହୁତୁ ଭଲ ଭଲ ମିଠା ଯେମିତି କିି ଛେନାପୋଡ ଛିନାଗଜା ଆମର ରସାବଳୀ ଟିକେ।
ହୁଁ ହଁ ହଁ ସେଟା ଶୁଣ ସେଟା ଶୁଣ ଶୁଣ ଶୁଣ ତମେ ଯୋଉ କୋଉ ମିଠା ମିଠା ତମେ ଯା ମିଠା ତମେ ଯା ଯେତିକ ଆଣିବା କଥା ଆଣ କି କି ଅସୁବିଧା ନାହିଁ ତମେ ଫଳ ପୁଳାଏ ଖଣ୍ଡେ ଘିନି ଆଣିବ ଯେମିତି ଆମେ ତାକୁ ରଖି ରଖି ଖାଇବୁ। ମିଠା ଆମ୍ବିଳା ଆମେ ଦିନେ ଦି ଦିନି ଖାଇବୁ ଖରାପ ହେଇଯିବ ତାକୁ ଫୋପାଡ଼ି ଦବୁ ବୁଝିଲ କି।
ତାହେଲେ ଆମ ବାରିରେ ତାଜା ତାଜା ଫଳ ଯେମିତିକି ଆମ୍ବ, ପଣ ଜ ସପୁରୀ, କଦଳୀ
ବୋଉ ଆଇଚନ୍ତି ହଁ।
ଆପଣ ଆପଣଙ୍କର ପାଇଁ ନେଇକି ଯିବୁ ଆପଣଙ୍କର ତ ମୁଁ ଜାଣିଚି ବହୁତ ଭଲ ଆପଣଙ୍କର ଆମ୍ବ। ଆମ୍ବ ଆପଣଙ୍କ ପାଇଁ ଦଶ କିଲେ ନେଇକି ଯିବୁ ଆମ ଦେଶୀ ଆମ୍ବ।
ଆମ୍ବ ଦଶ କିଲେ ସେଉ ପାଞ୍ଚ ପାଞ୍ଚ କିଲୋ ଭଳିଆ ଘିନିଆନୁନ ମୁଁ ତାକୁ ରଖି ରଖି ଖାଇବି। ମିଠା ଆଣିଲେ ତ ଥର କରେ ଖାଇଦେବି।
ଆଜ୍ଞା ଯାହା ହଉ ଆ ପଣଙ୍କୁ ବହୁତ ଖୁସି ନାଗିବ ଯେ ଆମର ବାରିର ଦେଶୀ ଆମ୍ବ କାଇବେ ଟିକେ ପଣସ ଟିକେ ଖାଇବେ ଆପଣ ଯଦି ବନ୍ଧୁ କଇବେଦି ଆପଣଙ୍କ ପାଇଁ ଆମର ଦେଶୀ ପଇଡ଼ ଟିକେ ନେଇକି ଟିକେ ଯିବି।
ହଁ ହଁ ପଇଡ଼ ଟି ହଉଚି ମୋର ଫେବରାଇଟ୍ ମୋର କିଛି ଦିନ ପୂର୍ବେ ମୋର ଟିକେ ଜଣ୍ଡିଚ ବାହାରି ଥିଲା ମୋତେ ଡାକ୍ତର କହିଥିଲା ପଇଡ଼ ପିଇବା ପାଇଁ। ମୁଁ ଦିନୁକୁ କିଣିକିନା ଗୋଟିଏରୁ ଦୁଇଟିି ପିଉ-ପାଉଡ଼ ପିଉଛି। ଯଦି ତମେ ଘିନିଆଣିବ ଦଶ କୋଡ଼ିଏଟା ପଇଡ ବାଇକିରେ ନଦିକିଣା ତମେ ତ ତିନି ଜଣ ବସିବ ତଥାପି ଯେତିକି ଯା ଜେଗା ବଳିବ ପ କୋଡ଼ିଏ ତିରିଶଟା ଖଣ୍ଡେ ପଇଡ ନଦୀକିନା ଘିନିଆଣିବ ଘିନିଆଣିବ ମୁଁ
ଯାହାହେଲେତ ଆପଣ ଯଦି ଅସୁବିଧାରେ ଅ ଛନ୍ତି ଯେହେତୁ ମୁଁ ଆପଣଙ୍କ ପାଇଁ ତିରିଶଟି ପଇଡ଼ା ନେ ପଇଡ଼ ନେଇ
ହଁ ହଁ ତିରିଶଟି ପଉଡ଼ ଆଣିଲେ ହେଇ ହଁ ହଁ ତିରିଶ ଚାଳିଶ ଟି ପଇଡ଼ ଘିିନିଆନି ହଁ ହଁ ତିରିଶ ଚାଳିଶଟି ପଉଡ଼ ଘିନିଆଣିଲ ମୋର ଯଉ ଜଣ୍ଡିସ ହେଇଚି ମୋତେ ଡାକ୍ତର କଉଥୁଲା ପିଇବା ପାଇଁ ମୁଁ ଦିନୁକୁ ଦୁଇଟି କିଣିକିନା ପିଉଚି ଏମିତି ହେଲେ ମୋର କୋଡ଼ିଏ ପଚିଶ ଦିନି ହେଇଯିବ।
ରହିବ।
ହଁ ହଁ ଆଉ ମିଠା ମିଠା ଫିଠା ମୁଁ ଖାଉନି ସେଉରା କାଇଁ ବେକାରିଆ ଆଣିବ। ସେ ଯୋଉ ପଇଡରୁ ତିରିଶଟା ଫଳ ପୁଳାଏ ଖଣ୍ଡେ ଘିନିଆଣିବ ହେଲା କିି।
ତାହେଲେ ବନ୍ଧୁ ଆପଣଙ୍କର ବ୍ୟବସାୟ ଟା ପ୍ରଥମତଃ ଆରମ୍ଭ କରନ୍ତୁ। ମୁଁ ତ ଆପଣ ବ୍ୟବସାୟ ବି ବହୁତୁ ସହାଯୋଗ କରିବି ମୁଁ ମୋ ଭାଇ ସହିତ।
ହଁ ହଁ ମୁଁ ଏଇ କାଲି ପର ଦିନ ଭିତରେ ଦୋକାନଟି ଆରମ୍ଭ ଏଇ ଯୋଉ ଇଏ ଯୋଉ କରୁଚି। ଆରମ୍ଭ କଲା ପରେ ତମେ ସେ ବୁଧବାର ଆଡକୁ ଆସ ତାପରେ ଆସିଲେ ଭଲସେ କଥା ହବା ଆଉ କଣ କରିବା କଣ ନାହିଁ ଆଉ ଟିକେ ଭଲସେ କଥା ହବା ଆଉ ହେଲା କି। ହଉ ବନ୍ଧୁ ନମସ୍କାର ମୁଁ ଏବେ ରହୁଛି ହେଲା କି।
ଧନ୍ୟବାଦ ବନ୍ଧୁ।
ହଉ।
ନମସ୍କାର।